ହଁ ଅଛ।
ଭଲ ଅଛି, ତମର କଣ କଲ ଫଲ ନାହିଁ ଯାହା ମୁଁ କରୁଛି।
କଣ କରିବା, ଆମର ତ ଏପଟେ ଦେଖୁଛ ନେଟୱାର୍କ ପାଉନି ଆଉ।
କାହିଁ ମୋର ତ ଏପଟ ବା ଠିକ ନେଟୱାର୍କ ପାଉଛି।
ଆଉ ତମେ ରହିଲ ସହରରେ, ଭାଇ ଆମେ ରହିଲୁ ଗାଁଲି ମଫସଲିରେ, ଆମର କୋଉଠି ନେଟୱାର୍କ ପାଇବ।
ନା ତମକୁ ମୁଁ ସହ ରହିବାକୁ ମନା କରିଛି କେବେ।
ରହିଲେ ଖାଲି ଖର୍ଚାନ୍ତ ପା ପଇସା। ତ୍ର କୁଆଡେ ଏମିତି ସେମିତି ଖର୍ଚ୍ଚ ହେଇଯାଉଛି, ଆମେ କିଛି ଜଣା ପଡୁନି।
ଖର୍ଚ୍ଚ ତମ କୋଉଠି ଖାଇବା ତ ତମେ କିଣି ରୋଷେଇ କରି ଖାଇଲ। ଗାଡିରେ, ତମର ଗୋଟେ ଗାଡି ଅଛି ଖାଲି ପେଟ୍ରୋଲ ପକେଇବା ଖର୍ଚ୍ଚ ଆଉ କଣ ଆଉ କୋଉଠି ଖର୍ଚ।
ସେ ବା ଟିକେ ଖର୍ଚ୍ଚାନ୍ତରେ ଆମେ ଟିକେ ପଡିଯାଉଛୁ, ନହେଲେ ଆଉ କିଛି ନାହିଁ।
ତମେ ଟିକେ ବାହାରେ ଅଧିକ ଖାଇଵା ଖୀ କର ବୋଧେ ତମେ ଲାଗୁଛି ଯେ ତମ କଥାରେ।
ବାହାରେ ସେଠି ଏତେ କିଛି ଖାଇବା ପାଇଁ ନାହିଁ, ସନ୍ଧ୍ୟା ଭଳିଆ କଣ ଟିକେ କେମିତି ବୁଜା ଚୋବଉଛୁ ଆଉ କିଛି ନାହିଁ।
ଭୁଯା, ଭୁଯା କଣ ଏବେ?
ଆମର ଝାଲ ମୁଡି।
ଓହୋ ଝାଲମୁଢ଼ି ତମ ସିଆଡ଼େ ଭୂଜା କହନ୍ତି?
ହଁ ବୁଝା କୁହନ୍ତି।
ଟିକେ ଅଲଗା ପ୍ରକାର କାଇଁ ନୂଆ ଆଜି ଶୁଣିବାକୁ ପାଉଚି।
କଣ ମୁଡିକି ଭୁଜା କହନ୍ତିନି ତମ ଆଡ଼େ ପଟେ ଭୁଜା କହନ୍ତିନି।
ଆମର ଆଡ଼େ ମୁଡିିକି କି ମୁଡିକି ମୁଡିକି ହିଁ କହନ୍ତି।
ଓହୋ ସେ ଆମର ସେଇଭଳିଆ ଟିକେ କହନ୍ତି ଆଉ ନାଇଁ ନାଇଁ ଭୁଜିଆ ମାନେ ତ ଅଲଗା ଭୁଜା କହନ୍ତି ଭୁଜା।
ନାଇଁ ତାହେଲେ ମୁଁ ଜାଣିନି ତମ କଥାବାର୍ତ୍ତା କାଇଁ ଠିକ ଲାଗୁନି।
ଇଏ କଣ ନା ଆମର ଯେମିତି ନା ଆମ ଓଡିଆ ଭାରି ବଡିିଆ।
ତମ ଓଡିଆ ନୁହେଁ ଏଟା ଓଡିଆ ଭାଷା ନୁହଁଇଏଇଟା। ଏଇଟା ତମେ ତମ ନିଜ ଭାଷା ଗାଁଉଁଲି ଭାଷା କହୁଛ। ନା ଓଡିଆ ଏଇଟା ଏଇଟା ଗୋଟେ କଥା।
କଣ ଗାଉଁଲି ଓଡିଆ ଭାଷା ନୁହଁ କି ଆମର?
ତ ବଗକୁ ଦେଲେ କଣ କୁହ?
ବଗ କୁ କହୁ ବଗ। ଇରେ ବଗରୁ ମନେ ପଇଲା ଆଜି କଣ ହେଇଚି ଜାଣିଚ ତମେ ଯୋଉ ମତେ ଛାଡିକି ଗଲ ଆଜି ଏଠି। ମାଉସୀ ଘରେ, ମାଉସୀ ଘରେ ତ ମୁଁ ତାକୁ ଗଲି ଇ ମାନେ ତାଙ୍କ ଘରୁ ଯାଇ ଯାଇ ଖାଇକି ଆଇଲି।
ହଁ ଙ୍କ ବଗ ମାଂସ ଖାଇଲ କି? ବଗ ମଞ୍ଚ ଖାଇଦେଲ ବୋଧେ ବଗ ମାଂସ।
କଞ୍ଚ ଖାଇପଲି ଗୋଟେ ବଗଡା ତାଙ୍କ ଘରକୁ ଉଡିଆଇଲା, ମାଉସୀ କିଲ ତା ବେକୁ ଥରି ତା ମୁଣ୍ଡକୁ ଗୋଟେ ଟାକିନା ଗଟେ ପହାର ପକଦେଲା
ହେ ତ ଖାଇବ ତମେ କାଲି।
ମ ସେ ବା ଝୋଳ ହବ, ମତେ କହିଛି ତୁ ଆକୁ ଆସିକି ତୁ ମାରିକି ଛଡେଇବୁ।
ତମେ ଟିକେ ଭଲ ଜାଗାରେ ବସ, ତମ ନେଟୱାର୍କ ପାଉନି, ତେ ନେଟୱାର୍କ ପାଉନ ଟିକେ ଭଲ ଜାଗାରେ ବସ। ନାଇ ପାଉନି, ପାଉନି, ପାଉନି, ପାଉନି। ହାଲୋ। ହଁ, ହଁ, ଶୁଖିଲା ଶୁଖିଲା ଏ ପାଉନଥିଲା ବା, କିଛି କଥା
ଓହୋ, ସେ କହିଚ କି ଆମ ଏଇ ଯୋଉ ମାଉସୀଙ୍କ ଘରେ ସେ ବଗଡା ପଶି ଆଇଲା, ଇଏ ତା ମୁଣ୍ଡକୁ ଗୋଟେ ପାହହାର ଦେଇଛନ୍ତି, ବଗ ସେଇଠି ସଫା। ଆରେ ମତେ କହୁଛନ୍ତି, ସେ ବଗକୁ ନେଇ କି ଗରମ ପାଣିରେ ବୁଡେଇ ତା ଚମ ଫମ ଛଡ଼େଇକୁ, ମୁଁ କହି ଆରେ ସେସନା ଜିନିଷ ମତେ ଆସିବନି
ତମେ ଖାଇଲା ବଳେ ତମେ ଖାଇଦବ।
ଆ ଖାଇବା ଶୀତରେ କଣ ଅଛି ଖାଇଦବୁ କ?
ତମେ ଝୋଳ କର ମୋ ପାଇଁ ଗୋଟେ, ଟିଫିନ ଗୋଟେ ପୁରଇକି ଆଣିଦବ, ଚାରିଟା ବେଳ ପାଇଁ
ଏଇ ଗୋଟେ କଥା, ଛୋଟିଆ କଥାଟା ଏଇଥିରେ କଣ ଅଛି, ତମେ ଖାଇବ ଆଉ ଭଗବଧ ଆଗରୁରେ ଖାଇନ
ନାଇଁ ଥରେ ଖାଇଥିଲି ବୋଧେ ମୋ ମନ ନାହିଁ କିନ୍ତୁ ଲାଗିଲା ବଳିଆ ଖାଇଲା ବଳେ ଲାଗୁଛି।
ନାଇଁ ଆମ ଗାଁରେ ବଢିଆ ହେକା ବଗ ମାରନ୍ତି ମାନେ ଛୁଆ ଗୁଡା ବଢିଆ ହୋ ବଗ ମାରନ୍ତି, ହଁ।
ନାଇଁ ଆମର ସେଟା ଫା
ତମେ ତ ଫାସ ପକେଇନ ଆମର କଣ କହି ଏ ଯୋଉ ଛିଟିକି ଯିଆଛନ୍ତି ଛିଟିକି ଆନୁଥିବ।
ହଁ।
କଣ କହିଲ ହଁ ଟା ମାରିଦେଲ କଣ କହିଲୁ ଦେଖିଆ?
ଭିଡିକି ମାରନ୍ତି ପା।
ହଁ ନାଇଁ ନାଇଁ ସେଟା ତ ରହିଲା ବାଟୁଳି ସେଟା ତ କୁହନ୍ତି ବାଟୁଳି।
ଆଉ କୋଉ
ଛିଟିିକିରି ହଉଛି ଆମର ଏଇ ଯୋଉ ସୂତା ଦିଏରେ।
ଏଇ ଯୋଉ ଗୋଟେ ତଳ ପଟେ ଯୋଉ ହଁ ହଁ ଗୋଡି ଖୋଳିକି ଗୋଡକୁ ମାରି ଦିଅନ୍ତୁ ଯୋଉ।
ଯୋଉ ଦି ପଟେ ଗୋଡି ଲକ୍ଷ୍ୟ କରିକି ତା ଗୋଡକୁ ମାରିବ ତା ଗୋଡ ଛନ୍ଦି ହେଇଯିବ।
ତ ହଁ। ନାଇଁ ଆମର ଗାଁରେ ଗୋଟେ ଫାସ ପକେଇ ଦିଅନ୍ତି ଫାସ ଯୋଉ କଲିକତି ପକଉ
କଲିକତା ହଁ।
ସେଇଟାକୁ ଦେଇଦିଅନ୍ତି ସିଏ ଆସନ୍ତି ସେ ଫାସ ତାଙ୍କ ମୁହଁ ଅଟିକି ଯାଏ।
ମାନେ ଆମ ଗାଁରେ ମଝିରେ ମାନେ ଥରେ ମାନେ ଏମିତି ମାନେ ରୋଗ ଚଢିଲା। ମାନେ ଯୋଉଠିକି ବି କଲିକତି ପୋକ ଦେଖା ହେଲା ସମସ୍ତେ ତାକୁ କଣ କରନ୍ତି ମାରି ଦିଅନ୍ତି। ପା ମାରିବେ ତ ମାରିବେ ମାନେ ତା ଦେହରୁ ମାନେ କିଛି ରଖିବେନି ତା ମଞ ପଞ୍ଜର କିଛି ରଖିବେନି।
କାଇଁ?
ସେ ବା କଣ ଭାବନ୍ତି କି କଲିକତିକି ଯଦି ନ ମାଇଲେ ତାହେଲେ ଘରେ ଝଗଡା ହବ।
ନାଇଁ କଲିକତି ଘରେ ବାହାରେ ମୁଁ କୁକୁଡା ଦିଟା ନା ପାଳିଥିଲି ତାଙ୍କୁ ନେଇକି ଦେଇ
ବଢିଆ କର ଥାଙ୍କ ୟୁ ଆଉ ତାପରେ ସେଇ କୁକୁଡା ନିଜେ ମାରି ଖାଇଦିଅ।
ଉ ନାଇଁ କୁକୁଡ଼ା ମୁଁ ମାରେନି ଆମ କୁକୁଡା ଆମ ଘରେ ଖାଆନ୍ତି ବସେ ମୁଁ ମତେ ଖାଇଲିି ମତେ କାନ୍ଦ ଲାଗେ।
ତା ମାନେ ତମେ ଭଲ ଲୋକ କାରଣ ମୋର ଯିଏ ଦାଦା ଥିଲେ। ମୋର ଜଣେ ଦାଦା ଥିଲେ ସିଏ କଣ କରନ୍ତି ମାନେ ଯଉ ରହିଲା ଯୋଉ କୁକୁଡା ଫୁକୁଡା ରହିଲା ସେଗୁଡାକୁ ସେ ମାନେ କିଣିକି ଆଣନ୍ତି ହୋଲସେଲ ରେଟ ରେ କିଣିକି ଆଣିକି ତାଙ୍କ ଘରେ ରଖି ବିକନ୍ତି। କେତେବେଳେ କେତେଳେ ଇଚ୍ଛା ହେଲେ କୁକୁଡାରୁ ଖଣ୍ଡେ ଗୋଡ କାଟିକି ନେଇଯିବେ ଝୋଳ କରିଦେବେ। ହେଲା କେତେବେଳେ ଟୋଟାଲ କୁକୁାଡାକୁ ମାରିକି ଖାଇ ଦେବେ ମାନେ ତାମାନେ ଆଇଁ ସିଣିଆ ଲୋକଙ୍କର ଆଇଁ ସିଣିଆ ବୁଦ୍ଧି ଯିବନି ନା।
ନାଁ ଏଇଟା ଠିକ କଥା ତମେ ପାଳୁଛ ଗୋଟେ ଜୀବଟା ମାରିଦେଲେ କେମିତି ଲା
ହଁ ତ ସିଏ କହନ୍ତି ମୁଁ ଭୋକ କରୁଛି ଖାଇଦବା ଆକ୍ଚୁଆଲି ତାଙ୍କ ଘରେ ଚୁଲି କେବେ ଲିିଭିବନି ସଦାବେଳେ ପାଇଁ ରୋଷେଇ ଚାଲିଥିବ ସେମିତି।
ଯାହା ହେେଲେ ବି କଣ ନାାଇଁ କଣ ରୋଷେଇ ଚାଲିଥିବ ନା? ନାଇଁ ମୁଁ ଛୋଟ ଯେତଵେଳେ ନଥିଲି ମୋ କଥାଟା ସୁଣ। ମୁଁ ଛୋଟ ଷଷ୍ଠ ନା ସପ୍ତମରେ ପଢୁଥିଲି ମୁଁ ରଖିଲି ପାଖାପଖି କୋଡିଏ ନା ପଚିଶି ଟା କୁକୁଡ଼ା ତା ହଁଆ ହଁ ରଙ୍ଗୀନ୍ ନୁହଁ ଦେଶୀ କୁକୁଡା ଗୁଡା। ମାଟିଆ କଳା ଧଳା ଏମିତି କୁକୁଡା ହେଲା ତାଙ୍କୁ ରଖିଥିଲି। ସେଥିରୁ ବଞ୍ଚି ବଞ୍ଚି ପନ୍ଦର ନା ଷୋଳଟା ବଞ୍ଚିଲେ। ବଡ ହେଇହେଇ କେତେଟା ଗୋଟେ ଓହୋ କେତେଟା ମାନେ ଯୋଉ ମାନେ ଆଣୁ ଆଣୁକା ଦି ଦିନି ଭିତରେ ତିନିଟା ଖଣ୍ଡେ ମରିଗଲେ। ତାପରେ ବଡ ହେଇଗଲେ ସେମାନେ କେତେଟା କୁଅରେ ପଡିକି ମରିଗଲେ।
ହଁ।
ସେରେ ଆମ ଘର ଲୋକ ନିଜେ ମାରି ଖାଇଦେଲେ।
କଥା ତମେ କହିଲ ମୁଁ ଗୋଟେ ପାଳିଥିଲି ପଚିଶ ତାପରେ ପନ୍ଦର ଘଣ୍ଡେ ରହିଲା ମୁଁ ତାପରେ ଘରେଟି କାନ୍ଦି ପକେଇଲି ହେଲା। ଛୋଟ ଥିଲି ନା
ଓ ହୋ।
କାନ୍ଦିଲି ତାକି ମା ପାଳିଲିନି ଆଉ ତାକୁ ନେଇକି ଯୋଉ ଯେତିକି ସବୁ ମାଇ ନଥିଲା
ହଁ।
ଗୁଡାକ ସବୁ ଅଣ୍ଡା ଦେଲେ।
ହଁ।
ଅଣ୍ଡା ଗୁରାଙ୍କୁ ମୁଁ କହିଲି ଛୁଆ ଧରିବି ନା ମୁଁ, ମୁଁ ଆଡେ ସ୍ କୁଲୁ ପଲେଇ ଆସିଲେ ଅଣ୍ଡା ଖାଇ ହବ।
ଚେଲ୍ ତ ମୁଁ ଭାଜିଦେଲି ମୁଁ ଅଣ୍ଡା କଥା କିଛି କୁହେନି। କୁକୁଡ଼ା ମାରି ମନା କରିଥିଲି ହେଲା କୋରୋ ସ୍ ଗୋ ଗୋଟେ କଳା ହେଇକି ଗୋଟେ ମା ସୁନ୍ଦିରା ମାଇଟେ କୁକୁଡା ଥିଲା ହେଲା ସେ କୁକୁଡ଼ା କୁ ଶଳା ସବୁ ସାହି ଲୋକ ଲୋଭ ପକେଇଥିଲେ, ସେ ଯାଇକି ସେଇ କୂଅରେ ପଡିକି ମରିଗଲା।
ହେ ହେ ଟୋଟାଲ୍ ସାହି ଲୋକଙ୍କର ଭାଇ ତାଙ୍କ ସମସ୍ତଙ୍କ ମନ ଦୁଃଖ ହେଇଥିବ।
ମନ ଦୁଃଖ ମାନେ ମୁଁ ଭାଇ ସମସ୍ତକୁ ଶୋଦିଲି ପକେଇକି। ଏବେ ନିଅ ଏବେ ଖାଇବ ନିଅ।
ସେ ବା ଆମର ଯେମିତି ସୋମ୍ୟ ସୋମ୍ୟ, ସୋମ୍ୟ ଜଣିଥିବ ତ ଆମର ଲକଡାଉନ୍ ହେଇଥିବ।
ହଁ ଲକଡାଉନ୍ ହେଇଥିବ।
ହଁ ସିଏ ଆମେ ସେମିତି ଛୋଟିଆ ଟା ହେଇଥିଲୁ ସି ଆମର ଏଇ କଲୋନୀ କି ଗୋଟେ ମାନେ ଚଢ଼େ ଇ ବିକା ବାଲା ଆସିଥିଲା।
ଚଢ଼େଇ ହଁ।
ତା ପଛପଟେ କିନ୍ତୁ ସେ କୁକୁଡ଼ା ଭାଡ଼ି ରଖିଥିଲା କୁକୁଡ଼ା ବିକୁଥିଲା ନାଲି ନେଳି ରଙ୍ଗିନୀ ସବୁ କଲର୍ ଦେଇକି କୁକୁଡ଼ା ବିକୁଥିଲା ହେଲା ସୋମ୍ୟ ଗଲା ନାଇଁ ମୁଁ ଇଥିରୁ ଦି ତିିନ୍ ଟା କିଣିବି ସେ ପାଞ୍ଚ ଟଙ୍କାନେଖା ନୋଉଥିଲା।
ଓହୋ ନା ମୁଁ କିଣି ନଥିଲି ମୁଁ ଲୁଗା ଦି ଟା ଦେଇ ଦେଲି ବା।
ଓ ଲୁଖୁଆ ଦେଇକି କିଣିଲ ପେରି ବାଲା ନା କଁ?
ଦି ମ-ମ ମୋ ବୋଉ ଲୁଗା ଦେଇ ଦେଇଥିଲି।
ଫେରିଗଲା ଅହ ନାଇଁ ମୁଁ ଲୁଗା ଯତେବେଳେ ଭଲି କିଣେ ଅଧିକ ଏଇ ଯୋଉ ନାଲି ନାଲି
ଆଁ ଓହୋ।
ସେଗୁରା ଅଧିକ କିଣେ ସେରା ଭାଇ ପ୍ରାଏ ମୋର ଥରେ ମୋର ମନେ ଅଛି ମୁଁ ଥରେ କାନ୍ଦିଲି ମୁଁ କିଣୁ କିଣୁ ଜଷ୍ଟ ମାନେ ସେ ଗୋଟେ କଣ୍ଟାରେ ଫୁଟିଗଲା ଆ ମ ବୋହୁତୁ କାନ୍ଦିଛି। ଆ ତିନିଟା ନୁଗା ନେଇକି ଦେଇଥିଲା ହେଟା ସାଙ୍ଗେ ସାଙ୍ଗେ ଫୁଟିଗଲା ଏ ବାଧିଲାଏଡ଼େ ଜୋର୍ ସେ। ହ ଏବେ ବି ମନେ ପଡ଼ିଲେ ଭାରି ବାଧେଇ। ମାନେ ମୋ ସାଙ୍ଗରେ ହଁ ମୋ ସାଙ୍ଗରେ ମୋ ସେଇ କଥା ମୋ ସ୍ ସାଙ୍ଗରେ ମୋର ଆଉ ତିନିଟା ସାଙ୍ଗ କିଣିଥିଲେ। ତେଣୁ ଗୋଟେ ସାଙ୍ଗ ଯିଏ ମୋ ଘର ପାଖରେ ରହି ଆମେ ଦି ଜଣ ସେମ୍ ସେମ୍ ବଲ୍ ମୋର ଯେତେବେଳେ ଫୁଟିଯାଇଛି ମୁଁ ଭରା କାନ୍ଦିଛି କିନ୍ତୁ କାହାକୁ କହିନି କି ଫୁଟିଯାଇଛିି ବୋଲି କାରଣ ଘରେ ମାରିବେ। ହେଲା ସାଙ୍ଗେ ସାଙ୍ଗେ କିଣି ଦେଇଛ ସାଙ୍ଗେ ସ୍ ଚେଇ ଆଣି ମୋ ଘରେ ନେଇ ମୁଁ ଥୋଇଦେଲି।
ହେ ହେ ତମର ଟିକେ ଚୋର ଗୁଣ ରହୁଛି ଯାହା ବୁଝିବାକୁ ପାଇଲି।
ଛୋଟୋ ଥିଲି ଜାଣି ପାରୁ ନଥିଲି ଆଉ ଛୋଟ ପିଲା ବାଇଆ ମନ ହେଲା ଆଉ ତାକୁ ଆଣି ମୋ ଘ ରେ ଆଣି ଲୁଚେଇ ଥିଲି, ସେ ଆର ପିଲା ଟା ଭେମ୍ବା ରଡ଼ି ଛାଡ଼ି କାନ୍ଦୁଛି ମୋ ବଲ କିଏ ଚରେଇ ନେଇଗଲା। ଭାଇ କଅନି ତା ବୋଉ ଯେତିକି ସପା କଟା କରିକି ଯୋଉ ଯୋଉ ଭାଷାରେ ମତେ ଭାଇ ଶୋଦୁଥାଇ ସେ ସୋଦା ସବୁ ମୁଁ ମୋ ନିଜ ମୁଣ୍ଡ ଉପରକୁ ସବୁ ନୋଉଥାଇ। ହେଲା କିଏ ମୋ ପୁଅର ନେଲା କିଏ କଣ କଲା ଖାଇଗଲେ ଇଏ କଲେ। ହେଲା ମୁଁ ମନେ ମନେ ଭାବିଲି ତାକୁ ଫେରେଇ ଦେବି କି ମୁଁ କହିଲି ଫେରଇ ଦେଲେ ବି ଏଇନା ଗାଳି ଶୁଣିବି ନ ଫେରେଇଲେ ବି ଏଇନା ଗାଳି ଶୁଣୁଛି ନ ଫେରକି ହିଁ ଗାଳି ଶୁଣି ଦୋଉଛି।
ସେଇଟା ହେଲେ ଚଳିବ ତ
ହଁ କିନ୍ତୁ ସେ ବଲ୍ ବି ବେଶୀ ଦିନି ଗଲାନି ସେଟା ଏମିତି ଖେଳୁଥିଲି ଖେଳୁଥିଲି ବର୍ଷା ହୋଉଥିଲା ସେ ବଲ୍ ଟା ପଡିଗଲା। ମାନେ ରାସ୍ତା ଉପରେ ପଡିଗଲା ମାନେ ମୁଁ ଆମ ପାହାଚ ମାନେ ଯୋଉ ଆମ ଦାଣ୍ଡ ପିଣ୍ଡାରେ ବସିକି ମୁଁ ସେରା ସବୁ ଖେଳୁଥିଲୁ।
ହହ।
ସିଏ ମାନେ ଖେଳୁଥିଲି ଦେଖିଲା ବେଳକୁ ସିଏ କଣ ହେଲା ନା ମାନେ ଆମର ବର୍ଷା ହଉଥିଲା ପଡ଼ିଗଲା ମାନେ ଦାଣ୍ଡ ଆଡ଼କୁ ପଳେଇା ମୁଁ ତାକୁ ଆଣିବି ଆଉ କଣ ସେ ସେମିତି ପଢିଛି। ମୁଁ କଇଲି ବର୍ଷା ଛାଡୁ ତାକୁ ଆଣିବି ଆଉ ସେଇ ଭିତରେ ଗୋଟେ କାର ଆଇଲା ତା ଉପରେ ଚଢେଇ ଦେଲା ଢ଼ୋ କିନା ଫାଟିଗଲା ହିଁ ହିଁ ହିଁ ହିଁ ଇଏ କଣ ଗୋଟେ ଚୋରଇଲି ସେଇଟା ବି ରହିଲାନି। ମୁଁ ନିଜେ ଟା ଆଣିଲି ଫୁଟିଗଲି ବେଳା ଖରାପ୍ କିନ୍ତୁ ଦିନା କାତେ ଖେଳିଛି ପାଖା ପାଖି ଚାରି ପାଞ୍ଚ ଦିନ କାଳ ମୁଁ ଖେଳିଛି ସେଥିରେ।
ହେଲା ହେଲା ଯେତିକି ତମ ଲୁଗା ଉଠିଲା
କଣ ନାଇଁ ଲୁଗା ପଇସାଟା ଉଠିଲାନି ନା ଲୁଗା ପଇସା ଉଠିଗଲା ନା ତାର ଯୋଉ ଚୋରେଇକି ଆଣିଲି। ହଁ ମତେ ନାଗୁଛି ବୋଉ ବୋଧେ ସେ ତିନିଟା ଲୁଗା ଶସ୍ତାରେ କିଣିଥିଲା ସେଇଥିରୁ ବୋଧେ ସେ କାମ ଦେଲାନି।
ଓହୋ ଟଙ୍କା ଅଧିକ ହେଲେ ଭଲ ହେଇଥାନ୍ତା।
ଏମାନଙ୍କର ବି ଭାଉ ପ୍ରବଳ ମାନେ କଣ କହିଲେ ସୂତା ଲୁଗା ନେଲେ ଯାଇଁ ଦେବେ ନ ହେଲେ ଦେବେନି।
ହଁ ବା ଆମେ କିନ୍ତୁ ଗୁଁନ୍ଦୁ ଆମେ କିନ୍ତୁ ଗୁନ୍ଦୁରି ଗାନ୍ଦୁରି ଦେଇଦେଉ ଵା ଆମେ ଓଓଲ ଆଟା ଦେଇ କରିକି ଦେଇଦଉ।
ହଁ ହଁ ଆରେ ଏକଥା ତ ଛାଡ଼ ମାନେ ଏଇ ଯୋଉ ମନେ ଅଛି ଦଳ ଦଳ
ଦଳ ଏ ଯଉ ପୋଖରୀ ଦଳ
ହଁ ମୁଁ ତା ବିଷୟରେ ଆଉ ଗୋଟେ ନେକ୍ସଟ ଚାପ୍ଟରରେ କହିବି ଆଉ। ଏ ଚାପ୍ଟର ସରିଆ ସରିଆ ହେଲାଣି। ଆଉ ଗୋଟେ ନେକ୍ସ ଚାପ୍ଟରରେ ସେ ଦଳ ଠାରୁ ଆରମ୍ଭ ହବ ଆଉ।
ନାଇଁ ଏ ଯୋଉ ତୁମ ପାଖରେ ଗୋଟେ କୋଇଲି ବୋବଉଛି ବୋଧେ କାଇଁ ଲାଗୁଛି। ତମେ ଟିକେ ତମେ ଟିକେ ବୋବେଇ ଦିଅ ତମେ ଟିକ ବୋବେଇ ଦିଅ। ଶିଖିବ ତା ହେଲେ ତମେ ନା?
ଆମେ ବହୁତ କିଛି ଶିଖିଛୁ ଆମ ସହିତ ତମେ ମିଶିଲେ ଜାଣିବ ନା ଆଉ। ହଉ ଆମେ ରହିଲୁ ଆଉ।